ହ୍ୟାଲୋ।
ହଁ କଣ କରୁଚ?
ହଁ ଏମିତି ବସିଥିଲି।
ଆଉ ସବୁ ଭଲ ମୋର କଣ ଯିବା ବୋଲି ରେଡି ହେଇଚି ଟିକେ ବୁଲିବାକୁ ଟିକେ ଯିବା ଆଉ ପିଲାଙ୍କୁ ନେଇକି ଆଉ।
ଆଁ ଆଚ୍ଛା ଆଚ୍ଛା।
ଆଉ ଆଜି ରଜରେ ସବୁ କଣ ଭଲ ମଜା କଲ?
ହଁ ସବୁ ଚାଲିଚି ହଁ ହଁ।
କର୍ତ କରିବ ବୋଧେ ଆଉ ଆ ଭିତରେ ଆଉ?
ହଁ ଆଜି ତ ଆଉ ଯାଇ ହବନି କୁଆଡେ ଆମର ଏଠି ବର୍ଷା ହଉଚି। ଆପଣଙ୍କର ସିଆଡେ କେମିତି ପାଗ? ଆପଣଙ୍କର?
ଆମର ଏଇଠି କହିଲେ ଗୁଳୁଗୁଳି ହଉଚି ଯେ ମାନେ କଣ କହିଲ ପାଗଟା ଭଲ ଦେଇଚି ହେଲେ ଗୁଳୁ ଗୁଳି ଲାଗୁଚି ମାନେ ଛାଇ ଛାଇ ପାଗ ଦେଇଚି କିନ୍ତୁ ବର୍ଷା ହଉନି।
ହଁ ବର୍ଷା ନହେଲେ ତ ସେମିତି ହବ ଆମର ଏବେ ଏଠି ଜଷ୍ଟ ବର୍ଷା ହେଇକି ଛାଡିଲା। ହୁଁ।
ସେ ବି ଝାଳରେ ଗାଧୋଇ ହେଲା ଭଳିଆ ଲାଗୁଚି। ଆଉ ଏଇ ଛୁଟିରେ ଆଉ କଆଡେ ବୁଲାବୁଲି ହେଲା?
ଛୁଟିରେ ମୁଁ ପଳେଇ ଆସିଚି ଆମ ଘରକୁ।
ଆମେ ବି ସେଇୟା ଆମେ ବି ସେଇୟା ପଳେଇ ଆସିଚୁ ଆଉ ଖୋର୍ଦ୍ଧା ଆଡେ ଟିକେ କେ ଆସ ଯଦି ବଢିଆ ଯା ବଢିଆ ଜାଗା ଅଛି ବୁଲିବାକୁ।
ହଁ ଛୁଆ ଟିକେ ଆମର ବଡ ହଉ ନେଇକି ଯିବୁ ଆଉ ଛୋଟ ଛୁଆ ତ ଏବେ ଆଉ କୁଆଡେ ଯାଇ ହଉନି।
ହଁ।
ମୁଁ ବି ଭଲରେ ଧରି ପାରୁନି ତୋ ଛୁଆକୁ ହଁ।
ବରୁଣେଇ ଶୁଣିଥିବ ବରୁଣେଇ ଅଟ୍ରି ସବୁ ସେଠି ଅଛି।
ଆଚ୍ଛା।
ଆଉ ବରୁଣେଇଟା ପୁରା ପାକୃତିକ ସୌନ୍ଦର୍ଯ୍ୟ ମାନେ ପୁରା ଗଛ, ଲତା ସବୁ ଭରିକି ମ ମାନେ ତମେ ଯିବ ଚଢିକି ଯଦି ପାହାଡକୁ ମାନେ ଗୋଟେ ଗୋଟେ ବଢିଆ ମନ୍ଦିର ଅଛି ସେ ପାହାଡକୁ ଲାଗିକି ହେଲା, ପ୍ରାସ ସେଟା ବରୁଣେଇ କରୁଣେଇଙ୍କ ମନ୍ଦିର ମାନେ ଦି ମା ସେମାନେ ଦି ଜଣ ଭଉଣୀ। ଆଉ ସେ ହଁ ଦି ଭଉଣୀ ବରୁଣେଇ, କରୁଣେଇ ହେଲା ସେମାନେ ରକ୍ଷା କରୁଛନ୍ତି। ଦି ହଁ ତମେ ବହୁତ ଦୂରରେ ତମେ ସେପଟେ ଗଞ୍ଜାମରେ ରହୁ କାହିଁକିନା ଏପଟେ ବି ମାନେ ବହୁତ ହଁ ବହୁତ ବଢିଆ ବଢିଆ ଜାଗା ଅଛି, ମାନେ ସେମାନେ କଣ ଦି ଭଉଣୀ ସେ ଜାଗାକୁ ପୁରା ସୁରକ୍ଷା ଦଉଛନ୍ତି ଆଜି ପର୍ଯ୍ୟନ୍ତ, ମାନେ କହନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ହେଲା ସେଇ ମାନେ ସେ ପୁରା ପାହାଡକୁ ଲାଗିକି ତାଙ୍କ ମନ୍ଦିର ହେଲା। ଆଉ ଉଚ୍ଚରେ ପୁରା ତୁମେ ଦେଖିବ ହଁ ଦି ଭଉଣୀ, ତ ଉଚାରେ ଦେଖିବ ତାଙ୍କର ଏମିତି ଗୋଟେ ପାହାଡ ପୁରା ଯାଇଛି ଉଚା ପୁରା ପାହାଡ, ପୁରା ଗଛ ଲତା ଜଙ୍ଗଲ ସବୁଥିରେ ପୁରା ବର୍ଫ ପୁରୁ ଆଉ ଝରଣା ଗୋଟେ ଏମିତି ବହିଯାଇଛି। ସେଇ ଯୋଉ ଝରଣ ରେ ମାନେ କୁହନ୍ତି। ସେଟା ଯେହେତୁ ଜଙ୍ଗଲ ଟା ନା ବହୁତ ଔଷଧୀୟ ଗଛ ସବୁ ଅଛି, ତ ସେଇ ଗଛ ଦେଇକି ଝରଣା ଦେଇ ଝରଣା ଟା ଆସୁଛି ନା, କୁହନ୍ତିୁ ଯେ ସେଇ ପାଣିରେ ଗୋଟେ ଗାଧୋଇଲେ ବହୁତ ଭଲ କାଣ ତା ଭିତରେ ବି ଔଷଧୀୟ ଜିନିଷ ଗୁଡା ମିଶିକି ଆସୁଛି ନା ସେଇଟା। ହଁ, ତ ସେଇଥିପାଇଁ ସେମାନେ କହୁ ଚନି ମାନେ ସେଇଟାରେ ଗାଧେଇଲେ ବହୁତ ଭଲ।
ଅହୋ ହଁ ଏମତି।
ତ ସେଇ ଯୁଗୁରୁ ମାନେ ବହୁତ ଲୋକ ଭିଡ ହୁଅନ୍ତି, ତାପରେ ଶୀତ ଦିନେ ବହୁ ବହୁତ ଲୋକ ଆସନ୍ତି। ସେ ଯୋ ତଳେ ଗୋଟେ ଚାନ୍ଦିନୀ ଭଳିଆ ହେଇଛି ସେଠି ବଣଭୋଜି କରନ୍ତି, ବଡ଼ ବଡ଼ ମାନେ ଚାନ୍ଦିନୀ ଟାଇପ୍ ର ଗଛ ତଳେ। ଛାଇ ବି ବହୁତ ନା ବହୁତ ଗଛ। ହଁ ଖରା ଦିନେ ଯାଇ ହବ କିଛି ନାହିଁ ଯୋଉ ପାହାଡ ଚଢିଲା ବେଳକୁ ବହୁତ ଗରମ।
ହଁ ହଁ ହଁ।
ତାପରେ ଅବଶ୍ୟ ସେଇଠି ଉପରକୁ ଚଢିଗଲା ପରେ ଏତେ ଭଲ ଲାଗିବ ମାନେ ଫଟୋ ଉଠେଇବା ପାଇଁ ଭଲ ହେଇଛି। ସେ ବଢିଆ ଜାଗା ପୁରା ଦର୍ଶନୀୟ ସ୍ଥାନ। ସବୁ ଲୋକ ବହୁତ ଲୋକ ଭିଡ ହଁ ମନ୍ଦିର ଟା ମନ୍ଦିରଟା ତ ଆଗ ଯାଉ ଯାଉ ସିଡିିରେ ଚଢିକି ଗଲେ ମନ୍ଦିର ଉପରୁକୁ ଟିକେ ଗଲେ। ତାପରେ ମନ୍ଦିରକୁ ସେପଡ ଆଡକୁ ଗଲେ ପାହାଡ ଆଉ ସେ ପାହାଡ ଉପରେ ବି ପାଣ୍ଡବ ଗୁମ୍ଫା ଅଛି, ସୀତାକୁୁଣ୍ଡ ଅଛି, ମାନେ ପୁରା ଯୋଉ ପୁରା ଉଁ କଣ ପ୍ରାକୃତିକ ସୌନ୍ଦର୍ଯ୍ୟ ହଁ। ସୀତାକୁୁଣ୍ଡ ମାନେ କହନ୍ତି। ହଁ ମାନେ ସେ ପାହାଡ ଚଢିଆ କଣ କି ମୁଁ ମୋ ପୁଅକୁ ନେଇକି ଚଢିଥିଲୁ ମୁଁ କହିଲି ଏ ମାନେ ଛୁ ଛୁଆଗୁୁରାଙ୍କୁ ନେଇ ଯାଇଛି ଏମାନେ ଚଢି ପାରିବେନି କଣ ହବ, ଦେଖିଲା ବେଳକୁ କୁ ସବୁ ଭଗବାନଙ୍କ ଦୟା ରୁ ଚଢିକି ଗଲୁ ସେମାନେ ତିନି ବର୍ଷର ଯାଇଥିଲେ।
ଆଚ୍ଛା ଆଚ୍ଛା।
ସବୁ ଗଲୁ ସୀତାକୁଣ୍ଡ ପର୍ଯ୍ୟନ୍ତ ଗଲୁ, ତାପରେ ପୁଣି ତଳକୁ ପଳେଇ ଆସିଲୁ ଗୋଟେ ପାଣ୍ଡବ ଗୁମ୍ଫା ଟା ଦେଖି ପାରିଲୁନି ଆଉ। ସୀତା କୁଣ୍ଡା ମାନେ ଛୋଟ କୁଣ୍ଡ ଟାଇପ ର ହେଇଛି ମାନେ ମାନ୍ୟତା ଅଛି ଯେ ସେଇଠୁ ସି ତ ଯେତେବେଳେ ବନବାସ କରିଥିଲେ ସେ ସେଠି ମାନେ କୁଣ୍ଡରୁ ପାଣି ନେଇକି ବାସନ ଧୋଉଥିଲେ ହେଲା ତ ସିଏ କହିଥିଲେ।
ସିତା କୁଣ୍ଡ କୁହାଯାଏ।
ହଁ ସେଇଟାକୁ ସେ କହିଥିଲେ ଯେତେ ଖରା ତାପ ହେଲେ ବି ଏଇ ଯୋଉ ପାଣି ଟା କେବେ ଶୁଖିବନି। ଦେଖାଯିବ ଏଡ଼େ ମାନେ କୁଣ୍ଡ ଭଳିଆ ବି ହେଇନି ପାହାଡରେ ଏଡ଼ିଟିଏ ଗାତ ଭଳିଆ ହେଇଛି ସେ ଦେଖାଯାଉଛି ଏଡିକି ଟିଏ ପାଣି କିନ୍ତୁ ସେଟା ବହୁତ ଗଭୀର।
ଆଚ୍ଛା ଆଚ୍ଛା।
ବହୁତ ଭିତରକୁ ଯାଇଛି ହେଲା ତାପରେ ଟା ଉ ଉପରକୁ ଉପରକୁ ତ ଗଲେ ଯେତେ ଉପରକୁ ଯିବ ତଳଟା ତୁମକୁ ସେତେ ସୁନ୍ଦର ଦେଖାଯିବ।
ହଁ।
ଆମେ ଅଧା ପଟ ଗଲୁ ଆଉ ଅଧା ଆମେ ଘର ଲୋକ ସବୁ ଯାଇଥିଲୁ ନା ସା ଶୁ ତ ଚାଲି ପାରିବେନି ସେ ତାଙ୍କ ବୟସ ହେଲାଣି ସେ ଅଧା ବାଟରେ ବସିଗଲେ ତମେ ସବୁ ଯାଅ। ମୁଁ ଏଇଠି ବସିଲି ଆମେ ସବୁ ଗଲୁ ଦେଢସୁର ଯାଇଥିଲେ ଯାହା ଯାଇ ଯେ ତାଙ୍କ ଛୁଆ ମୋ ଛୁଆ ମୁଁ ମୋ ହଜବେଣ୍ଡ ସବୁ ଯାଇଥିଲୁ ଚଢି ଚଢି ଚଢି ଚଢି ଗଲୁ ହଁ ଙ୍କର ବି ମାନେ ଆମେ ଭାବିଲୁ ଆମେ ଗଲୁ କାଳେ କିଏ ବାହାରିବ ଜଙ୍ଗଲ ଟା ନା କିଏ ଯିବ ଜନ୍ତୁ ବାହାରିବେ। ପୁଣି ଡର ଲାଗୁଛି କଣ କି ଗୋଟେ ପଟେ ଚାଲି ଚାଲି ଯାଇଛୁ ଆ ଗୋଟେ ପଟେ ପୁରା ଘାଇ ଟାଇପ ର ପୁରା ତଳ ଯଦି ଥରେ ପଡିଲା ତାହେଲେ ପୁରା ତଳେ।
ଏସ ମନରେ ଭୟ ଗୋଟେ ଆଉ।
ଆଉ ମନରେ କଣ ମୁଁ ନେଇକି ପଳେଇକି ତା ବାବା ସେଠି ମୋତେ ଗାଳି କରୁଛନ୍ତି ହେଇ ତମେ ଛୁଆ ମାନଙ୍କୁ ନେଇକି ଆସି ଛ ଯାହା ହବ ତମେ ବୁଝିବ ମୁ କଣ କରିବି ଗୋଡ ଯେ ପୁଣି ଖସୁଥାଏ ହେଲା। କେତେ ଜୋରେ ଛୋଟ ଛୁଆଙ୍କୁ ଧରିକି ଯାଇଛି। ମାନେ କଣ କରୁଛି କହିଲ ଅଧାରୁୁ ଚଢି ଯାଇଛି। ନା ଆଗକୁ ଯାଇପାରୁଛି ନା ପଛକୁ ଆସି ପାରୁଛି ମଝିରେ ଲାଖିଛୁ ହେଲା କଣ କରିବୁ। ଛୁଆ ଯାଇ ପାରୁନାହାନ୍ତି ଆଉ ତାପରେ ଲାଷ୍ଟକୁୁ ଶୀ ସୀତାକୁଣ୍ଡ ପର୍ଯ୍ୟନ୍ତ ଗଲୁ ସୀତାକୁଣ୍ଡରୁ ଆମେ ଭବିଲୁ ନାଇଁ ଆମେ କେବେ ଏକୁଟିଆ ଆସିଲେ ଯିବା ଉପରକୁ ଆଉ ଟିକେ ଆହୁରି ଉଚ୍ଚାକୁ ଥିଲା ହେଲା ତ ସେ କହିଲେ ନାଇଁ ଗାଳି କହିଲେ ସମସ୍ତେ କହିଲେ ଛୋଟ ଛୁଆକୁ ଯଦି ଏତେ ବାଟ ଆସିଛ ତମ ଗୋଟେ କାମ କର ଫେରିଯାଅ ଆଉ କେବେ ନହେଲେ ଉ ପାଣ୍ଡବ ଗୁମ୍ଫା ଦେଖିବାକୁ ଆସିବ
ହଁ
ମାନେ ବଢିଆ ଜାଗା ଦେଖିବ ସେଇଠି ହିଁ ସବୁ ତକ ଜଙ୍ଗଲ ପରେ ମାନେ ଖୋର୍ଦ୍ଧାକୁ ତମେ ଗଲେ ଦେଖିବ ସବୁବେଳେ ଏମିତି ପାହାଡ଼ ଏମିତି ଘେରି କି ରହିଲା ଭଳିଆ ସେ ବରୁଣେଇ ପାହାଡ
ଆଚ୍ଛା ଆଚ୍ଛା
ଆହୁରି ବି ଅଛି ନା ଶୁଣିଥିବ ନା ଆଉ ଫତେଗଡ ରେ ବି ରାମ ମନ୍ଦିର ଗୋଟେ ସେ ଆଗକୁ ଆମର ନୟାଗଡ଼ ଆଡକୁ ଆ ସେଇଟା ବି ଏବେ ହେଇଛି ଏବେ ଗୋଟେ ବୈଷ୍ଣ ଦେବୀ ହେଇଛି ଯାଇଛ
ନାଇଁ ମୁଁ ସେଆଡେ ଯାଇନି
ମୁଁ ତ ନିଜେ ଯାଇନି ସେଠିକି ସେଠି ଯାଇନି
ଓହୋ
ମୁଁ ଯିବି ଆ ଭିତରେ କେବେ ମାନେ ଏଇ ଶୀତ ଦିନେ ଭାବିଛି ଯିବି ଖରାରେ ତ ଜମା ନୁହେଁ ସେଇଟା ବି ଟିକେ ଉଚ୍ଚାକୁ ହେଇଛି କହୁଛନ୍ତି ପାହାଡ ଉପରକୁ
ହଁ ହଁ ହଁ କହୁଥିଲେ ମାଉସୀ। ହଁ ସ୍ଵାମୀ କହୁଥିଲେ କି ଯିବେ ବୋଲି କହୁଥିଲେ ତ ଛୁଆ ଟିକେ ବଡ ହେଲେ ହିଁ ଆମେ ଯିବୁ ସେଇଠିକି ଆଉ।
ହଁ ସେଇଟା ବଢିଆ ଜାଗ ଗଟା ରାମ ମନ୍ଦିରା ଟା ହେଇଛି ବଢିଆ ଦେ ଖାଯାଉଛି ମନ୍ଦିର ଟା ଆଉ ତମ ଆଡେ ସବୁ କଣ ଖାଇବା କଣ ମାନେ କଣ ଫେମସ ସେଠି ପ୍ରସିଦ୍ଧ କଣ? ଖାଇବା ହଁ
ଆମର ଏଇଠି ଛେନାପୋଡ।
ତମର ବି ଛେନାପଡା ନୟାଗଡ ବି ସେଇ ଛେନାପଡ। ଆମର କିନ୍ତୁ ଗୋଟେ ମାନେ ହୁଏ ଶୀ ତା ଭୋଗ ଗୋଟେ ଶୁଣିଥିବ? ସୀତା ଭୋଗ
ସୀତା ଭୋଗ ନା ମୁଁ ଶୁଣିନି କଣ ସେଟା? ମାନେ ମିଠା କରନ୍ତି ତାର ନାଁ ସୀତା ଭୋଗ।
ହଁ ମାନେ ସେଟା କେମିତି ହେଇଥିବ କାହିଲ ଚାଉମିନ ଭଳିଆ ହେଇଥିବ ମିଠା ରା ପୁରା। ଲର ପୁରା ଧଳା କଲର ହେଲା ସେଇଥିରେ ପା ଗୋଲ ଗୋଲ ଗୋଲାପ ଜାମୁନ ଭଳିଆ ଛୋଟ ଛୋଟ ଛୋଟ ଛୋଟ ହେଇ ଥିବା।
ହଁ ହଁ
ଆମେ ତ ବେଶୀ ଆମର ପସନ୍ଦ ହେଲା ନୟାଗଡ ଛେନାପୋଡ। ଯିଏ ଯିବ ଆମର ସେଇଟାକୁ ସେଇ ଆଗକୁ ଖୋର୍ଦ୍ଧାକୁ ଲାଗିକି ସେ ଯୋଉ ବୋଲଗଡ ରଣପୁର ତାପରେ ଆଗକୁ ନୟାଗଡ ନା। ତ ସେଇ ଯିଏ ଆମର ଆସିବ ସେ ନୟାଗଡ ନୟାଗଡରେ ଛେନାପୋଡ ଧରିକି ଆସିଥିବ। ଛେନାପୋଡ ଆମ ସମସ୍ତଙ୍କର ପସନ୍ଦ। ହଁ ଆଉ ତମେ ରଜରେ ପୋଡ଼ ପିଠା ବନେଇ
ଏ ପୋଡପିଠା ଆମର କାଲି ବନିବ। ମାମା ହିଁ ବନେଇବେ କାଲିକି ବନିବ ପୋଡପିଠା।
ଆଜ କାଲି ତ ମାନେ ଚୁଲି ର ଆର ମାନେ ଆମେ କଣ ଘରେ ଗ୍ୟାସ୍ ଇଉଜ କରୁଛୁ ଚୁଲି ର ବ୍ୟବସ୍ଥା ନାହିଁ। ତ ସେଇ ଯୋଗୁ ମାନେ ଭାରି ଅସୁବିଧା। କଣ କରିବା ସେଥିପାଇଁ ଆମେ ଆ ପୋଡପିଠା ବେଶୀ ଆଉ ଗ୍ୟାସ ରେ କେମିତି ହେଲା କହିଲ। ମାନେ କେକ୍ ଭଳିଆ ହେଇଗଲା। ସେଟା ପିଠା ତ ହେଲାନି ମାନେ ହଁ ମାନେ ଯଉ ଆମେ କରିଛୁ ଯୋଉ କଡେଇରେ ଯୋଉ କରୁଛୁ ସେଟା ଯୋଉ ଗୋଟେ ମୁୂଆ ପିଠା ଏଥିରେ ତାରି ଭଳିଆ ଲାଗୁଛି ମୁଁ ଭଳିଆ। ବିରିରେ କରୁଛି କିନ୍ତୁ ଆଗ କାଳରେ ମୋ ଜେଜେ ମାଙ୍କରିକା ପଠଉଥିଲେ ସେଟା ପୁରା ମାନେ ପୋଡପିଠା ତାର କେମିତି ଗୋଟେ ଅଲଗା ରଙ୍ଗ ଆଉ ସେ ବାସ୍ନା ଯୋଉ ପୋଡା ବାସ୍ନା ଟା ବହୁତ ବଢିଆ ଲାଗେ। ଏବେ ତ କହିବାକୁ ଗଲେ ଉ ମାନେ ରଜରେ କେହି କୁଆଡେ ଯାଉନାହାନ୍ତି ଘରେ ବସିଛିି ନା। ଆମ ବେଳକୁ ଆମେ ଘରେକି ହିଁ ଆସିନି ମାନେ ସାଙ୍ଗସାଥି ଘର ବୁଲା ଦୋଳିଖେଳ, ପାନଖିଆ ଏତେ ମଜା।
ପୁରା ମ
ଏବେ ଆଉ କିଛି ନାହିଁ। ହଁ ମାନେ ଆଜି ଆ ଆଗରେ ଖାଇବା ହେଲାଣି କାଲି ତା ଆଗରେ ଖାଇବା ହେଲାଣି। ଖେଳ ତା ସହିତ। ଲୁଡୁ ଖେଳ, କ୍ୟାରମ ଖେଳ। ମାନେ ସେଇ ଯୁ ଯୁଗ ଟା କୁଆଡେ ପଳେଇଲା। ଏବେ କଣ ଲାଗୁଛି ମାନେ ମନୁଷ୍ୟ କ ସେତେବେଳେ କଣ ପୁରା ଆମେ ଗଛରେ ଦୋଳି ବନ୍ଧୀକି ଖେଳୁଥିଲେ। ଏବେ କଣ ଗୋଟେ ଗୋଟେ ବାଉଁଶ ପକେଇ ଦଉ ଦଉଛନ୍ତି ସେଠି ଦୋଳି ଲଗଉଛନ୍ତି। ସେଇ ଯୋଉ ମାନେ ଇଏଟା ଆମ ଵେ ଆମ ବେଳେ ଯେମିତି ଥିଲା ଏବେ ସେମତି ଆଉ ନାହିଁ। ଗୋଟେ ବାଉଁଶ ଗୋଟେ ବାଉଁଶଦୋଳିରେ
ହଁ।
ସେଟା ଖେଳିବାକୁ ବହୁତ ଭଲ ଲାଗେ। ହଁ ଏବେ ଆଉ କଣ ସେଗୁରା ଆମକୁତ ଆଉ ଜମା ଦେଖ ଖୁନି ସେଗୁରା।
ହଁ ନାଇଁ ଆମର ଏପଟେ ହଉଛି। କିନ୍ତୁ ଏବେ ତ ଦୋଳି ମିଳିଯାଉଛି। ସେ ଆଣିକି ବାନ୍ଧି ଦଉଛନ୍ତି, ଲଗେଇ ଦଉଛ
ସେ କିଣା ଦୋଳି ମତେ ଜମା ଭଲ ଲାଗେନି। ମତେ ଭଲ ଲାଗେ ସେ ଯୋଉ ଆମର ପିଢା ପକା ଦୋଳି ନା?
ହଁ ହଁ।
ପିଢା ପକା ଯୋଉ ରସି ଲାଗିଥିବ ଯୋଉ ଦୋଳି। ସେଟା ପେଲି ଦେଲେ ଆମେ କଣ କରିବ ଗୋ ଯେ କରଞ୍ଜ ଗଛ ନା କୋଉ ଗଛରେ ଗୋଟେ ବନ୍ଧା ହେଇଥାଏ ଆମର ହେଲା। ମୋ ମନେ ଅଛି ହେଲା। ସେ କଣ କରିବେ ପେଲିବେ ଦୋଳିଟାକୁ। ମୁଁ କଣ କରିବି ଯିବି ପୁରା ଉଚାରୁ ପତ୍ର ନେଇକି ଆସିବି। ଟେଙ୍ଗା ମାରିକି ଦୋଳି ଖେଳା ହେଲା। ଆମେ ବହୁତ ମଜା କରିଛୁ। ନା ଏବେ ଆଉ କଣ?
ହଁ ଏବେ ଆଉ ଏତେ ଦେଖିବାକୁ ମିଳୁନି ହେଲେ।
ମାନେ ସମସ୍ତେ ଏବେ ଯିଏ ଯାହା ଘରେ। କୋଉ ଝିଅ ମାନେ ଆମେ ଡକା ଡକି ସବୁ ଯାଉ ବୁଲିବାକୁ। ଇଏ କିଏ କୁଆଡ଼େ ଯାଉନାହାନ୍ତି। ସବୁ ଘରେ ରହୁଛନ୍ତି।
ଘରେ ହିଁ ସବୁ ଯିଏ ଯାହାର ସେଲିବ୍ରେସନ କରୁଛନ୍ତି।
ତାପରେ ମୋର କଣ ମୁଁ ମୋ ପୁଅ ତ ସଜବାଜ ହବନି ମୋ ଦିଦିର ଝିଅକୁ ସଜେଇ ଦେବି। ସିଏ ତାଙ୍କୁ ସବୁ ଦେଖିକି ବାହାରୁଛି। କହୁଛି ମତେ ଟିକେ ଲଗେଇ ଦବ ମୁଁ କହିଲି ତୁ କଣ ପୁଅ ନା ଝିଅ?
ହେଁ ହେଁ।
ଛୋଟ ସେ ଜାଣିପାରୁନି। ନାହାନ୍ତି ହଁ ନୂଆ ଡ୍ରେସ ପିନ୍ଧିକି ବୁଲୁଛନ୍ତି। ଆଉ କଣ କରିବେ?
ହଁ ହଁ। ହଁ ଆଜି ନୂଆ ପିନ୍ଧିଛୁ ଆଉ।
ଓହୋ ମୁଁ ତ ସାଢ଼ୀ ହଁ ମୁଁ ଶାଢୀ କରିଛି। ହେଲେ ଗରମରେ ପିନ୍ଧିନି ମୁଁ କହିଲି ନାଇଁ ଆଜି ଡ୍ରେସ ପିନ୍ଧିକି ଯିବା। ତାପରେ ବର୍ଷା ଟା ବି ଉଠଉଛି। ଗଲା ବେଳେ ବର୍ଷା ହବ କି କଣ କେଜାଣି? ବର୍ଷା ଟା ଜୋରେ ଉଠେଇକି ରହିଛି ବର୍ଷା ହେଲେ ଯିବି ଯାଇହବନି ମୋ ପୁଅ ଆଗ କାନ୍ଦିକି ଗଡ଼ିଯିବ ତଳେ।
ହେଁ ହେଁ ହେଁ।
କାଁଇନା ଆମ ମତ ମୁଁ ତାକୁ କହିକି ଆସିଥିଲି ନା ଆମେ ବୁଲିବାକୁ ଯିବା। ମୁଁ ତାକୁ କୁଆଡ଼େ ବି ନେଇନି ଖରା ଯୋଗୁରୁ।
ହଁ ହଁ ଖରାରେ ଏତେ କୁଆଡ଼େ ଯାଇ ହଉନିବି।
ହଁ ତାପରେ ତିନି ଚାରି ଦିନ ପରେ ଘରକୁ ପଳେଇବୁ ନା। ମାନେ ସେ କଣ ଗାଳି କରିବ ସେ କାନ୍ଦିବ? କହିବ ମାମା ମତେ କୁଆଡ଼େ ବି ତମେ ବୁଲିଆକୁ ନେଲନି ଘରକୁ ନେଇ ଆସିଲ।
ମିଛ କହିକି ନେଇଗଲ କହିବେ। ହେଁ ହେଁ।
କଆଡ଼େ ଯାଇପାରୁନି ଟିକେ ଯାଇଥାନ୍ତୁ ପ୍ଲାନିଟୋରିୟମ ମ୍ୟୁଜିୟମ ଟିକେ ଯାଇଥାନ୍ତୁ। ତ ଏଇଠି ଯୋଉ ଅଛି ଭୁବନେଶ୍ବରରେ। ସେ କଣ ଦେଖାଣିଆ ଜିନିଷ ଛୁଆ ସବୁ ବୁଝିବେ। ପ୍ଲାନେଟୋରିୟମ୍ ସବୁ ପ୍ରକାର ଗ୍ରହ ବିଷୟରେ କହିବ। ଯାଇଛ କେବେ? ସେଟା ପିଲା ଯେତେବେଳେ ଟିକେ ମାନେ ବଡ ହେବେ ଜାଣିଆର ହେବେ ତମେ ଯିବ, ନହେଲେ ତ ସେମାନେ କିଛି ବୁଝିପାରିବେନି ସେ ଉପରେ ଦେଖେଇବ ଆକାଶ ସବୁ ପ୍ରକାର ଗ୍ରହ ଅ ପୃଥିବୀ କିଏ କେମିତି ଯାଉଛନ୍ତି ଉମ ତାପରେ ବହୁତ ମାନେ। ଆମର କଣ ଯୋଉ ଧୂମକେତୁ ନଥାଏ ତାକୁ କୁ ଦେଖେଇବ ତାପରେ ଯୋଉ ଆମର ପ୍ରସ୍ ନ ବାଚକ ଚିହ୍ନ ହେଲା ଯେ ଚେଷ୍ଟାକୁ ଦେଖେଇଵ ସବୁ ଋଷି ମାନଙ୍କ ନା ସପ୍ତର୍ସିମଣ୍ଡଳ ସବୁ ଦେଖାଏ। ପିଲା ଟିକେ ବଡ ହେଲେ ସେ ଜାଣିବେ ନହେଲେ ହଁ ନହେଲେ କଣ କହିଲ ଅନ୍ଧାର ହେଇଯାଏ ଯୋଉ ପିଲା ସବୁ ଛୋଟ ଛୋଟ ପିଲାରୁ ବହୁତ ଚିଲ୍ଲାନ୍ତି।
ହଁ କାନ୍ଦିବେ ସବୁ।
ଉପରେ ଦେଖାହବ ନା ସେ କଣ ଜାଣିବେ ସେ ତ ଚିଲେଇବେ।
ହଁ।
ମୋ ପୁଅକୁ ମୁଁ ଆର ବର୍ଷ ନେଲି ଟିକେ ବଡ ହେଲା ପରେ ନହେଲେ ସେ କାନ୍ଦିକାନ୍ଦି ସୁ ଗଡିଯାଉଚି।